ହାଲୋ, ହୁଁ କଣ କରୁଚୁ? ଏ ବର୍ଷା ହଉଚି ପିଲାଙ୍କୁ ବୁଲିଆ ପାଇଁ ଆସ୍ଚୁ ଆମ ସ୍କୁଲ୍ ଆଡ଼େ ଆଉ।
ବର୍ଷା ହଉଛି?
ହୁଁ, ସ୍କୁଲରେ ବସିଚନ୍ତି। ଏ ଯେ ଝିପି-ଝିପି ହଉଚି ଆଉ, ସ୍କୁଲ୍ ରେ ବସି କି ନଡ଼ିଆ ମଡ଼ିଆ ଖାଉଚନ୍ତି ଛୁଆ ଆଉ।
ନଡିଆ ଖାଉଚନ୍ତି?
ହଁ ଏ ନଡିଆ ଗଛ ଅଛି, ନଡିଆ ପଡିଚି ଖାଉଚନ୍ତି ପାରିକି ଆଉ।
ଓହୋ, ଆଉ ସବୁ ଭଲ ନା?
ହୁଁ। ତୁ-ତୁ ଏଇନା
ଆଉ ମୁଁ କଣ କହୁଥିଲି ଉଁ ତୋର ଆଡ୍ମିସନ୍ କୋଉଦିନ ହବ?
କାଲି
କାଲି
ହଁ କାଲି ଆଡ୍ମିସନ ଡ୍ରେସ୍ ନେଇକି ଆଉ।
କ୍ଲାସ୍ କେବେଠୁ?
କ୍ଲାସେ ଜୁଲାଇ ଲାଷ୍ଟ ଆଡୁକୁ କି ଅଗ
ନା?
ଗଷ୍ଟ ଫାଷ୍ଟ
ନା ମୋର ବା ସେ ଯିବା ଆସିବା
ଯିବା ମୁଁ ଆ ଭୁବନେଶ୍ୱର ରୁ କଣ ଯିବା
ଡେଲି ମତେ ମତେ ଡେଲି କିଲୋମିଟର୍ କଭର୍ କରିଆକୁ ପଡ଼ିବ, ଯିବା ଆସି ଏଁ
ହଁ ଗାଡି ନେଇ ଯିବି ଆଉ।
ପର୍ ଡେ
ହୁଁ, ହାଲୋ।
ଅଛି
ଏ ଭଏସ କ୍ଲିୟର ଆସୁନି ତୁ କୋଉଠି ଅଛୁ?
ଏ ସ୍କୁଲ ଭିତରେ ପ୍ରହ୍ଲାଦ କଣ କରୁଛି?
ହ୍ୟାଲୋ।
ପ୍ରହ୍ଲାଦ କଣ କରୁଛି?
ସିଏ ହଉ ସେ କୁଆଡେ ଯାଇଥିଲ ଗୋଟେ ବାହାଘରିଆ ଯାଇଥିଲା ନା କଣ? ଆସିଛି କି ଆସିନି ଜାଣିନି। କାଇ ଫୋନ କଲ ତ ଉଠେଇଲାନି ଆଉ ଏଇଆ। ହଁ ବର୍ଷା ପ୍ରବଳ ପ୍ରବଳ।
ଆମର ଦିନମାନରୁ ଲଗିକି ରହିଛି।
ହଁ। ଆଉ ମୋର କାଲି ଗୋଟେ ପୁରା ମାନେ ଅସୁବିଧା ହେଲା ନା ସାଙ୍ଘାତିକ ଅସୁବିଧା ବୁଝିଲୁ ନା।
କଣ ହେଇଛି କି?
ନ ଆଡମିସନ ପୁରା କଟିଆରେ ଉପରେ କରିଥିଲି। ବୁଝିଲା ନା ହଁ। ସିଏ ଗୋଟେ କଣ କହନି ଗୋଟେ ଡକମେଣ୍ଟ ମୋର ହେଲା ଏଇ ଯଉ ଯୋଉ ଭଳି ଇନ୍କମ ସାର୍ଟିଫିକେଟ ରେସିଦେଣ୍ଟ ସାର୍ଟିଫିକେଟ ବୁଝିଲୁ ନା ସେଇଭଳିଆ ଗୋଟେ ଡ କଣ ଏଠେ ତାର ହୋଉଛି ମାନେ ଡେଟ
କାହାର ବେ ଏଇ ଯୋଉ ଇନ ଡେଟ୍ ବଢ଼ିଛି ତାର ବର୍ଷେ ହେଉଛି ବର୍ଷ ପରେ ପୁଣି ତ ନୂଆ ଟା
ଶୁଣୁ ହଁ ଶୁଣୁ କହୁଚି ତତେ ଏଇ ଯେ ସେଇ ମାନେ ସେଇ ସାର୍ଟିଫିକେଟ ର ଡେଟ ଟା ପଳେଇଛି ହେଲା ପଳେଇ ଯୋଉଠୁ ମୁଁ ଏ ବର୍ଷ ପାଇଁ ଆପ୍ଲାଏ ବି କରିଥିଲି ଆପ୍ଲାଏ ବି କରିଦେଇଥିଲି। ସବୁ ପାସ୍ ହେଇଯାଇଥିଲା କିନ୍ତୁ କଣ ହେଲା କହନି ଆର ଇ ପାସ୍ କରିନଥିଲା ମୁଁ ଆର ଇ କି ଫୋନ କଲି ମାନେ ଆଡମିସନ ପୂର୍ବରୁ ଆର ଏଇ ପାସ୍ କରିଦେଇଥିଲା, ଆର ଏଇ କଲା ତହସିଲରେ କେବଳ ପାସ୍ ହେଇନି ତହସିଲ କରିଦବ ହେଇଯିବ। ମୁଁ ଆଡମିସନ କରିବାକୁ ଯିବା ପୂର୍ବରୁ ମୋ ମାମୁଁ ଘରକୁ ଗଲି ମୁଁ ମାମୁଁ ଘରୁ ରହିକି ସେଠିକି ଯିବି ଆଡମିସନ କରିବାକୁ ହେଲା। ଆଡମିସନ କରିବାକୁ ଯାଇଥାନ୍ତି ମୁଁ ଦି ତାରିଖ ଦିନ ଯାଇଥାନ୍ତି ବାରଟା ଗୋଟେ ଦିଇଟା ବେଳକୁ ଯାଇଥାନ୍ତି ହେଲା। ପାଞ୍ଚଟା ବୋଲେ ଆଡମିସନ୍ ଅଛି ମୁଁ ଗୋଟେ ଦିଇଟା ବେଳକୁ ଯାଇଥାନ୍ତି। ମୁଁ ତା ଗଲା ପୂର୍ବରୁ ମୁଁ ମାମୁଁ ଘରକୁ ମୁଁ ତହସିଲ ଅଫିସ ଗଲି। ତହସିଲ ଅଫିସ ଗଲି ଆଉ କହିଲି ମୋ ଆଡମିସନ ଟା ଆଜି ଅଛି ଆଉ ତମେ ଦେ ମୋ ସାର୍ଟିଫିକେଟା ପାସ୍ କଲନି ସେ ଅଣ୍ଡର ପ୍ରୋସେସରେ ଥିଲା। ପାସ୍ କଲନି ତାକୁ। ମୁଁ ତାକୁ କହିକି ଆଇଲି କହିଲା ହ ସେକଣ୍ଡ ହାପ୍ କହିଲା ସେକେଣ୍ଡ ହାଫରେ କରିଦେବି। ହେଲା ମତେ କହିଲା ସେକେଣ୍ଡ ହାପ୍ କୁ କରିଦବ ମୁଁ ମୋର ପଳେଇ ଆଇଲି ମାମୁଁ ଘରକୁ।
ହଁ।
ହେଲା ମୁଁ ମାମୁଁ ଘରକୁ ପଳେଇଆଇଲି, ତାପରେ ମୁଁ ଆଇଲି ସେଏ କରିଦେଇଥିବ ଯଦି ନ କରିଥିବ ମୁଁ ପୁରୁଣାଟା ଦେଇକି ଆଡ଼ମିସନ୍ କରିଦେଇଥିବି। ଆଉ ନୂଆଟା ଆସିଲା ପରେ। କଲେଜରେ ଦେଇଦେବି ନୂଆଟା ଆସିଲା ପରେ ଇରେ ହେଇ। ସିଏ କହିଲେ କହିଲେ ତମେ ତାପରେ ସିଏ ତାପରେ ମୋର କଲେଜ କୁ ଗଲି। ମାନେ ସେଦିନ ଆଉ ଦି ତାରିଖ ଦିନ ଆଉ କଲେଜ ଯାଇ ହେଲାନି ବୁଝିଲୁନା?
ଆଉ
ବର୍ଷା ହେଲା ହେ ଆଉ ଯାଇ ହେଲାନି ତିନି ତାରିଖ ଫୁଣି ଥିଲା ମୋର ଏକ ଦୁଇ ତିନି ତିନି ଦିନ ଥିଲା।
ହୁଁ।
ମୁଁ ଦି ତାରିଖ ତ ଯାଇ ପାଇଲି ନାହିଁ ଏକ ତାରିଖ ତ ପାଞ୍ଚଟା ଵେଳେ ମାନେ ଆଇଲା ସିଲେକ୍ସନ ଯାଇ ହେଲାନି ତିନି ତାରିଖ ମୋର ଲାଷ୍ଟ ଡେଟ୍ ଅଛି ବୁଝିଲୁନା?
ହୁଁ।
ମୋର ଏଇଠି ତିନି ତାରିଖ ଲାଷ୍ଟ ଡେଟ୍ ଅଛି ମୁଁ ସେଇଦିନ ଗଲି। ତିନି ତାରିଖ ଦିନ ଗଲି କଲେଜ। ତିନି ତାରିଖ ଦିନ ଦଶଟା ବେଳକୁ ଗଲି। ମୁଁ ଯାଇକି ମୋର ଫର୍ମ ଆଣିକି ଫିଲଅପ କଲି ଫିଲପ୍ କରିକି ଯାହା ଯାହା ଡକୁୁମେଣ୍ଟ ମାଗିଲେ ଦେଲି।
ହଁ।
ଗୋଟେ କଣ ହେଲା କହିଲୁ ସେ ତାପରେ ସବୁ ଡକୁମେଣ୍ଟ ଭେରିଫାଇ କରି କରି ଆଇଲେ। ଫାଷ୍ଟ ରୁ ମ୍ୟାଟ୍ରିକ୍ ସାର୍ଟି ଫିକେଟ ଆଉ ପ୍ଲସ ଟୁ ସବୁ ତାର ଭେରୀ
ଚେକ୍ କରିବେନି କି ସବୁତାଙ୍କ ଚେକ୍ କରି କରି ଆଇଲେ। ଲାଷ୍ଟ କୁ ସେଇ ସାର୍ଟିଫିକେଟ ଆଉ ଚେକ୍ କଲା ବେଳକୁ ତାଙ୍କର ଡେଟ୍ ନାଇଁ କହିଲେ ମତେ?
ତା ତାପରେ କଣ ହେଲା?
ଡେଟ୍ ନାଇଁ କହିଲେ ଡେଟ ନାଇଁ ମୁଁ କହିଲି ଆଉ ମୁଁ ତ ଆପ୍ଲାଏ କରିଛି। ଆଉ ଏବେ ହବ କି ନାଇଁ ଆଉ ତମେ ଏଇଟା କରିଦେଇଥା ମୁଁ ତମକୁ ଓ ହେଇସାରିଲା ପରେ ମୁଁ ଆଣିକି ତମକୁ ଦେଇଦେବି ତମେ ଆଡମିସନ ଟା କରିଦିଅ। କହିଲେ ନାଇଁ ତମେ ଦେଖ ତମେ ନିଜେ ବି ଦେଖ। କିନ୍ତୁ ତମେ ଆଜି ଯେତେବେଳେ ଯଦି କହି ମନା କରିବ ନା ଆଡମିସନ ଆମେ କ୍ୟାନସଲ କରିବୁନୁ ମୁଁ କରିବିନି ତମ ଆଡମିସନ ଏତିକିରେ ଷ୍ଟପ୍ କଲି ଆଉ ତମେ ଆଜି ଯେ ଯେତବେଳେ ହଉଛି ନେଇକି ଆସିବ ସେ ସାର୍ଟିଫିକେଟଟା ଆଉ ତମେ ଯଦି କହୁଛ ଆମ ଆପ୍ ଆପ୍ଲାଏ କରିଛି ତମେ ଯେତେବେଳେ ସେ ସାର୍ଟିଫିକେଟ୍ ଆଣିବ ଆଡମିସନ ହବ। ହଉ ତମେ ରାତି ଆଠଟାରେ ନେଇକି ଆସୁନା ଆଡମିସନ ମୁଁ କରିବି। ତମ ଆ ଆ ଆଡ ଆଡମିସନ ଏଇଠି ରହିଲା। ହେଲା ମୁ ସେୟା ମୁଣ୍ଡ ଖରାପ ମୋର ଆ କଣ ଆଡମିସନ ରହିଲାଣି। ସେଇଠୁ ସେ ଯୋଉ ଯୋଉ ଫର୍ମ ଟା ଯୋଉ ପକେଇଥିବୁ ଅନଲାଇନ ରେ ବାହାରି ନଥିବ ନା?
ହଁ ହଁ।
ସେଥିରେ ଗୋଟେ ସ୍କାନରଟେ ଥିଲା ହେଲା। ମୁଁ ସେ ସ୍କାନରଟାକୁ ସ୍କାନ କରିକି ଏ ପଚାରିଲି।
ହୁଁ।
ତାନେ କଥା ହେଲି ହେଲି ବୁଝିଲୁନା? ସେ କହିଲା ନାଇଁ ହବନାଇଁ। ତମର ସେଇ ସାର୍ଟିଫିକେଟ ଆସିଲେ ହବ ମାନେ ଡାଇରେକ୍ଟ ସାମ୍ସ ସହିତ କଥା ହେଲି ହେଲା।
ହୁଁ।
ତାକ୍ସ କହିଲା କି ତମର ସେ ସାର୍ଟିଫିକେଟ ନହେଲେ। ଆଡମିସନ କେବେ ବି ହେଇପାରିବନି। କାହିଁକିନା ତାର ଏସ ତେ ଡେନେସେ ସକୂଅ ଏକ୍ସେପାରି ହେଇଯାଇଛି ହେଲା। ତେଢା ହବନି ତମେ ସେ ସାର୍ଟିଫିକେଟେ ଦେଲେ ପୁରା ଫାଷ୍ଟ ତୁ ସେ ମାଗିଲା ସେଇ ସାଟିବିକେ ଟା। ହେଲା। ସେଇଠୁ ବୁରା କ କରିବି ମୁଣ୍ଡ ଖରାପେ। ହେହେଲା ବୁଝିଲୁନାଁ। ସେଇଠୁ ସେଠି ସେ କଲେଜେ ରେ ଗୋଟେ ମ୍ୟାାମ କହିଲେ କହିଲେ ତୁ ଟେନସନ ନା ତୁ କହୁଛୁ ତ ଆପ୍ଲାଏ କରିଛୁ। ତାହେଲେ କେତେ ଦିନି ହେଲା ଆପ୍ଲାଏ କରିଛୁ ମୁଁ କହିନି ବହୁତୁ ଦିନ ହେଲାଣି ମାସେ ତଥା ବି। କହିଲା ମାସେ ହେଲାଣି ମାନେ ହେଇଯିବ। ଯାହା ପ ଏଠି ଟାଇମି ୱେଷ୍ଟେ କରନା। ଆଠୁଟା ବଲା ତୋ କତିରେ ଟାଇମି ଅଛି। ହେଲା। ତୁ ଯାହା ପଦାକୁ। ତୁ କେମିତି କଣ କରିବି ଗୋଟେ ସାର୍ଟିଫିକେଟେ ଟା ଖାଲି ଏକେଚେସେ କରିକି କି। ଆଣିକି ଏଇଠି ଡାଉନଲୋଡ୍ କରିଦେ।
ତା ଡେଟେ କୋଉ ଦିନ ଆଜି। ଏମିତି ନୁହଁ ଏମିତି ନୁହଁ ମଜିମି। ଫକୀନା ନାଇଁ ବେ
ସେଇଠୁ ମୁଁ ପାଇଁ ଦୁନିଆ କଲ୍ ଫଲ୍ କନି ମୁଁ। ମାନେ ଥିଲି ରଗଡିରେ। ଏଠି ଆମ ଘରକୁ ଲଗେଇଲି। ହେଲା ଏଠି ହେ ମୋ ଭାଇ ଜଣେ ହବ ସିଏ ଗଲା। ତ ସିଲି ଅଫିସି। ହଁ ତାକୁ ହେଟୁ ମନା କଲେ। କଇଁଲେ ହବନି। ଇରେ ହବନି କଣ? ଆଁ।
ହେଁ ହେଁ।
କହୁଛନ୍ତି ହବନି। ଇ ହବନିଁ କ ଆଡମିସନ କ୍ୟାନସଲ ହବ ହବନେଇଁ କଣ? ଏଗୁରା କି କଥା। ମନେ ମନେ ହବନି। ସରପଞ୍ଚଙ୍କ ଦିନ କା ହେଲା ପୁରୋଅ ତ ସରପଞ୍ଚ ଦିନକା ହେଲା ୱାର୍ଡ ମେମ୍ବର ଦିନକ ତାଲା। ଏମେଲେ କଛି ଡକା ହେଲା। ତ ସର ଲଗାକ ଯାହାକଟିକି ଫୋନ ନଗଉଛ ଲଗା ହବ କିନ୍ତୁ ଆଜି। ନହେଲେ ଆଜି କେଏସେ ଦେବି। ପୁରା ଅସିବାକୁ। କହିଲା ଡାଇରେକ୍ଟ। କହିଲା ଆଜି ଆଇଚୁ ହଁ ପ ଯଦି ଆଡମିସନ କ୍ୟନ୍ସଲ ହବ ମୁଁ କେଏସେ ଦେମି। କାହିଁକି ନା ମୁଁ ମାସେ ହେଲା ଆପ୍ଲାଏ କରିୁଛି। ମୁଁ କରିଛି ସିଏ ମାଗୁଛନ୍ତି ତାଙ୍କ ର ମେନେ କଥା ହେଲା। ପଇସା ଦବୁଚୁ ଖ୍ ଚ ଦେବୁ ହେଇଯିବ ଗୋଟେ ଦିନରେ। ସେ କହିବା କଥା ମୁଁ କେସ୍ ଦେବି ତମେ ଲାଞ୍ଚ ନେଇକି କରଛ ବୋଲି ମୁଁ କେସ୍ ଦେବି। ସରପଞ୍ଚ ନ ହେଲା ସରପଞ୍ଚ ସେଇଆ କହିଲା କଲା କଲା ଅ ସରମଞ୍ଚ କ କହିଲା କନି କହିଲା ହଉଛି ଉଁ ତମେ ଯାଇକି ସେଇଆା ତାକୁ କୁହ କି କେଏସେ ଦମୁ ଏସା ତେସା ଏଇଭଳିଆ କୁହ। କାହିଁକି ନା ମୁଁ କହିଲେ କିଛି ଶୁଣିବେନି କ ପାଇଁ ନା ସିଏ ଆସିଛନ୍ତି ଏବେ ସବୁ ନୂଆ ଷ୍ଟାପ ପୁରା ହେଲା। ନୂଆ ଷ୍ଟାପ ପୁରା ପୁରୁଣା ଷ୍ଟାପ ପୁରା ଥିଲେ। ତାଙ୍କର ସମୁଯା ଆମ ଗାଁରେ ବି ଦି ତିନି ଜଣ ଅଛନ୍ତି ତାଙ୍କ ସବୁ ଚିହ୍ନା। ମୋ ବଡା ବାପା ଘରିକା ଙ୍କ ର ବି ଚିହ୍ନା। ସେ ଫୋନ କରିଦେଲେ ହେଇଯାଏ ଆଗରୁ ବି ଆର ବର୍ଷ ଆମର ଯେ ଯଉ ଆଗରୁ ଦି ତିନି ବର୍ଷ ଆମର ସବୁ ହେଇଯାଏ। ଏଇ ବର୍ଷ ଟା ନୂଆଗୁରା କ ସବୁ ଯୋଉ ଚେଞ୍ଜ ହେଇଛନ୍ତି ସେ ଶଳା କରୁନାହାନ୍ତି ବୁଝିହେଲା?
ହଁ।
ସେଇଟା ଶଳା ଅସୁବିଧା ହଉଛି। ଏ ଏଇଟା ଆଗ କଲନି ଆଉ। ଦେଇ ଆଉ ମୁଣ୍ଡ ଖରାପ ହେଇଗଲା ଆଉ ପୁରା କେସ୍ ବାସ କଥା ପଇଲା ପୁରା ମାନେ ସ୍ଥିତି ଅତ୍ୟନ୍ତ ଗଭୀର ହେଇଗଲା ପୁରା ବହୁତ ହାର୍ଡ ହେଇଗଲା ସେଇଠୁ ହାର୍ଡ ଯୋଉଠି ହେଲା ହଁ କେସ୍ ବାସ୍ ଉପରୁ ଗଲାନି କଥା ଦବନି ତା ବେଳା ଖରାପ ହେଇଯିବ ଦବନି। ସେମାନେ ହାତ ମାଧିକି ଗୋଟେ ଭୁଲ ଲୋକ ପଛରେ। ବୁଝିଲୁ ନା ମୋ ମୁଣ୍ଡ ଖରମ ହେଇଗଲା ଆଉ। ମୁଁ ପୁରା ସେଠୁ ବାହାରିଥିନି ଯଦି ନହବ ପୁରା ରଗଡିରୁ ଆପୁଆଖିଆ କେତେ ହବ ଷାଠିଏ ଯିବା ଆସିବା ତିରିଶ ପଇଁ ହବ ଯିବା ବାହାରିଲି ମେ ଆପ ସାଙ୍ଗେ ସାଙ୍ଗେ। କାଲି ବର୍ଷା ପୁଣି ବର୍ଷା ମାନେ ମୁଣ୍ଡ ଖରାପ। ବୁଝିଲୁନା?
ହଁ।
ବର୍ଷା ମାନେ ପୁ ଛେଚୁ ଥାଏ ଆଉ ରେନିକୋଟ ଫେନିକୋଟ କିଛି ନେଇନି। ଏ ବାଇ ସ୍କୁଟି ରେ, ସ୍କୁଟି ରେ ହେଲା। ତା ମୁଣ୍ଡ ପାଗଳା। ପୁରା କାଲି ଦିଥର ଚିଡିଛି, ମୋ ମୋବାଇଲ ବି କାଲି ଦି ତ ମୁଁ ଭାବୁଛି ମୋ ମୋବାଇଲଟା ବୋଲି ବୁଝିଲୁନା। ମୋ ମୋବାଇଲ କାଲି ଗାଧେଇ ଦି ଥର ଏପ କିଛି କାହିଁ ହେଇନି। କାଲି ଦିଟା ମୋବାଇଲ ଦିଟା ମୋବାଇଲ ଦିଥର ଗାଧେଇଛି। ମୁଁ ଦି ଥର ଗାଧେଇଛି। ଆଜି ବି ମୁଁ ଆସିଲା ବେଳେ ମାମୁଁ ଘରୁ ଆମ ଘରକୁ ଆଜି ଥରେ ଗାଧେଇଛି ବର୍ଷାରେ। ମତେ ଥ ମତେ ଥଣ୍ଡା ଧରିିବ ଯେତେବେଳେ ମୁଁ ଆଡମିସନ ନେବି ଏଠି। କହି ଦଉଛି ଫାଇନାଲ କାହିଁନା ତିନି ଥର ପୁରା ବର୍ଷାରେ ଓଦା ହେଇଛି ଶୁଖି ଯାଇଛି ବି। ବୁଝିଲୁନା ସେ ସେଇଠୁ ସେଇଠୁ ଆ ମୁଁ ମୁଁ ଯିବାକୁ ପଇଲାନି ସେଇଠୁ ସେ ଯୋଉଠୁ କିଏ ଚୁଆସ ଦବା କଥା କହିଲା ଶୋଉଠୁ ସେ ଲୋକଟା କହିଲା ହଉ ହଉ ମୁଁ କରୁଚି। ତମେ ବ୍ୟସ୍ତ ହୁଅ ନା କରୁଛି ରୁହ ଜଲଦି କର ତା ଆଡମିସନ କ୍ୟାନ୍ସେଲ ହଉ। ଜଲଦି କର ସେଇଠୁ କଲା କରିବା ପରେ କିଛି ସମୟ ପରେ ଯାଇ ହେଲା। ଶୋଉଠୁ ସେ ଡାଉନଲୋଡ କରି ମତେ ପଠେଇଲା। ମୁଁ ଠାପ ଯାଇକି ପୁଣି ଏ କଲେଜ ସାମ୍ନାରେ ବି ନାହିଁ। ଜାଣିଛୁ ନା ଖାଲି ରଙ୍ଗ ରୁଟରେ ମୋ ଗାଡି ପୁରଇଛି ମୋ ମୁଣ୍ଡ ଖରାପେ। ବୁଝିଲୁନା ପୁରା କେଉଁଝର ଏନେ ଏଚେ, କେଉଁଝର ରୁ ପଡିଛି ଯୋଉ ଏନେ ଏଚେ। ସାଇଁ ସାଇଁ କିନା ଯାଉଛି ହାଇବା ଗୁରା ଯୋଉ ବ ବର୍ଷା ହଉଛି ହାଇବା ଚକା ରୁ ଖାଲି ପାଣି ଛେ ମାନେ ଧୂଆଁ ହେଲା ଭଳିଆ ଯାଉଛି ହେଲା। ମାନେ ମୁଁ ହଉଛି ରଗଡିଠୁ ତଥାପି ଏ ପାଁଶହ ମିଟର ବାଗିଆ ହବ କଲେଜଠୁ ପାଁଶହ ମିଟର ହବ ପ୍ରିଣ୍ଟର ଦୋକାନ ଜେରସ ଦୋକାନ ହେଲା। ସବୁ ଏଗୁଡା ବନ୍ଦ ହେଇଗଲା ନା ଗୋଟେ ଦିଟା ସମୟ ହେଲା ସିଏ ଯାହା ବି ହେଲେ ଟିକେ ତିନିଟା ଚାରିଟା ବେଳ କୁ ଖୋଲିି ଯାଉଥିବା
ହଁ
ପୁର ପାଁଶହ ମିଟର ମୁଁ ରଙ୍ଗ ରୁଟରେ ଗଲି ତଥାପି ମୁଁ ରଙ୍ଗ ରୁଟରେ ଯାଇଛି ତୋପ କରିକି ଆଇଛି ବୁଝି ହେଲା ରଙ୍ଗ୍ ରୁଟରେ ଏନେଚ୍ ରେ ପୁରା ଯାଇକି
ସାର ଏନେଚ ଏନେଚ ରଙ୍ଗ ରୁଟ୍ ରେ ଗଲେ ଫାଇନ ପକେଇ ଦେବେନି
ନା ପା ଇଏ ପା କରିଦେନି ନମ୍ବର ପ୍ଲେଟ ପଛ ଆଗ ଜରି ଗୁଡେଇଦେଲି
ଏ ଶା
ମାନେ ପୋଲିସ କିଏ ନଥିଲେ କ୍ୟାମେରା ଲାଗିଥିଲା ମୁଁ କ୍ୟାମେରା କୁ ଦେଖିଛି ଦାନୀ ଦୋକାନରୁ ଦିଟା ଜରି ଗୁରେଇ ଦେଲି
ଆଇଷା
ପଛ ଦିଟା ଗୁରେଇ ଦେଲି। ଆ ମତେ ଜଲଦି ଯିବାକୁ ପଡିବ ଆଗ ପଛ ଘୁରେଇଦେନି ହେଲମେଟ ଦେଇଦେନି ହଁ ହେଲମେଟ ନା ନମ୍ବର ପ୍ଲେଟ୍ ଦେଖିନେ ସିନା ଫାଇନ୍ ପଡିବ କ୍ୟାମେର ରେ